ହ୍ୟାଲୋ ମାଦାମ ମୁ କଲି ପ୍ରି ଅଛନ୍ତି ଆପଣ?
ହଁ ମୁଁ ଫ୍ରୀ ଅଛି। କହୁନାହାନ୍ତି?
ଆଚ୍ଛା, ଆଉ ଏବେ କଣ ଚାଲିଥିଲା ସନ୍ଧ୍ୟାବେଳେ?
ଏଇ ଚା ପିଉଥିଲି ଆଉ।
ମିଛ।
ଆପଣ କଣ କରୁଥିଲେ?
ମୁଁ ଏଠି ବସିଥିଲି ଆଉ। ଆଉ ଭୁବନେଶ୍ଵରରେ କୋଉ କୋଉ ଜାଗା ବୁଲିଛନ୍ତି?
ଭୁବନେଶ୍ୱରରେ ତ ଏଇ ନନ୍ଦନକାନନ, ବଟାନିକାଲ ଗାର୍ଡେନ୍। ଆଉ ଆଉ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର
ଏଇସବୁ ପାଖ ଆଖ ଜାଗା ବୁଲିଚି। ଧଉଳି
ଆଚ୍ଛା। ଜୟଦେବ ବାଟିକା?
ହଁ ହଁ ଜୟଦେବ ବାଟ
ମୁଁ ତ ସବୁ ଜାଗା ବୁଲି ସାରିଛି। ମାନେ ମୁଁ ଆଉ କଣ ବଟାନିକାଲ ଗାର୍ଡେନ ଟା ଯାଇନି। ମୁଁ ପ୍ରାୟ ଜାଗା ବୁଲି ଯାଇଛି।
ନନ୍ଦନକାନନ ତ ଯାଇଥିବେ ଆଉ।
ହଁ ହଁ ଲିଙ୍ଗରାଜ ମନ୍ଦିର ଯାଇଛନ୍ତି? ହଁ ଲିଙ୍ଗରାଜ ମନ୍ଦିର ଯାଇଛି। ଲିଙ୍ଗରାଜ ମନ୍ଦିର ଯାଇକି ବାସୁଦେବ ମନ୍ଦିର ପାଖରେ କେଭେ ଅଭଡା ଖାଇଛନ୍ତି?
ନା ଅଭଡା ଟା ଖାଇନି।
ଆଚ୍ଛା। ଭଲ ଲାଗେ ସେଠି ଅବଢ଼ା। ବାସୁଦେବ ମନ୍ଦିରରେ ହିଁ ଅବଢା ମିଳେ।
ଅନନ୍ତ ବାସୁଦେବ ମନ୍ଦିର? ହଁ ହଁ ହଁ ସେଇଠୁ ଆମର ଘରକୁ ପ୍ରାୟ ଅବଢା ଆସିଯାଏ।
ଆଚ୍ଛା।
ହୁଁ ତାର ସେ ବହୁତ ପ୍ରକାର ଅନ୍ନ ଦିଏ। ତିନି ଚାରି ପ୍ରକାର ଅନ୍ନ ଦିଏ।
ହୁଁ।
ବହୁତ ଭଲ ଖାଇବା ତାଙ୍କର। ତାଙ୍କ ଖାଇବା ଟା ବହୁତ ଭଲ ଥାଏ। ଟେଷ୍ଟ ବି ଥାଏ। ବାସ୍ନା ବି ସେମତି। ହାତ ତରୁ ଚିକନ ବି ଛାଡୁ ନଥିବ।
ପୁଁ
ପୁରା ପୁରୀ ମନ୍ଦିର। ଅଭଡାକୁ ତ କମ୍ପେୟାର କରିବା କଥା ନୁହେଁ କିନ୍ତୁ ବହୁତ ଭଲ ବାସ୍ନା।
ଆଉ ହ ସବୁଠୁ କି କଣ ଫେବରାଇଟ୍ ପ୍ଲେସ୍ କୋଉଟା ଭୁବନେଶ୍ୱର?
ମତେ ମନ୍ଦିର ଉଁ ଜାଗା ଗୁଡାକ ବହୁତ ଭଲ ଲାଗେ। କେଦାର ଗୌରୀ ସେମିତି। କେଦାରଗୌରୀ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର
ସେ ସବୁ ମନ୍ଦିର ବା ଜାଗା ଗୁଡାକ ଯିବ ପୁରା ଶାନ୍ତି ଲାଗିବ।
ହୁଁ।
ଭୁବନେଶ୍ୱରରେ ଉଁ ଏଇ ଯୋଉ ଆମର କପଡା କିଣିବା ପାଇଁ ଡ୍ରେସ କିଣିବା ପାଇଁ କୋଉଟା ସବୁଠୁ ଭଲ ଜାଗା।
କୁଇନ୍ସ କଲେକ୍ସନ ଅଛି ସହିଦ ନଗର ପାଖରେ ସେଇଟା ଭଲ ଜାଗା ଟା ସେଠି ଭଲ ଭେରାଇଟି ଜିନିଷ ଗୁଡା ମିଳେ କୁଇନ୍ସ କଲେ ସରିଲା।
ଆଚ୍ଛା।
ମାନେ ପୁରା ବେଶୀ ଚିପ୍ ନୁହେଁ ଆଫୋର୍ଡେବୁଲ ଇଏରେ ମିଳିଯାଏ ଆଉ।
ଆଛା ମତେ କ ଲାଗେ କି ଟିକେ ପ୍ରାଇସ୍ ଅଧିକ ବୋଲି ସେଠି।
ନା ଅଧିକ ନୁହେଁ।
ହୁଁଟ ପରେଳ ଆଛା ଶହିଦ ନଗର ଚାଟ କେବେ ଖାଇଛନ୍ତି?
ଶହିଦ ନଗର ନୁହେଁ ମୁଁ ବାପୁଜୀ ନଗରରେ ଚାଟ୍ ଖାଇଛି।
ବାପୁଜୀ ନଗରରେ କୋଉଠି?
ଲକ୍ଷ୍ମୀ ଚାଟ ବୋଲି ଗୋଟେ ସେ ଚାଟ ରେ ଗୋଟେ ସେ ଚାଟ ଦିଏ ଚାଟ ଉପରେ ଗୋଟେ ଦହିବରା ଗୋଟେ ଦିଏ।
ସେଟା ବାପୁଜୀ ନଗରରେ ଯାଇନି ଲକ୍ଷ୍ମୀ ଚାଡଣୀ ଜାଣିଛି ଯୋଉ ଆମର ଏଠି ଅ ମାଉସୀମା ମନ୍ଦିର ଛକ ପାଖରେ।
ଆଚ୍ଛା ଆଛା ମୁଁ ଜାଗା ଟା ଏତେ ଭଲସେ ଜାଣିନି। ଏଇଠି ଭଲ ଚାଟ ମିଳେ।
ମାଉସୀମା ମନ୍ଦିର ଛକ ପାଖରେ ସେଇଟା ବହୁତ ଫେମସ ଚାଟ୍।
ହଁ ପୁରା ପେଟ ପୁରିଯାଏ ବହୁତ ବି ଦିଏ ନା।
ହୁଁ ଏବେ କେତେ ନଉଛି ସେ ଚାଟ?
ଏବେ ସତୁରି ଟଙ୍କା ନଉଛି।
ମାନେ ଚାଟ ଗୋଟା ସତୁରି ଟକା।
ହୁଁ ପଚାଶ ଟଙ୍କା ନା ସତୁରି ଟଙ୍କା ଏମିତି ନଉଛି। ବହୁତ ସାରା ବି ଦଉଛି ମାନେ ଥରେ ଖାଇଲେ ପୁରା ପେଟ ପୁରିଯିବ।
ଆଛା ବହୁତ ଦିନ ହେଲା ଅବଶ୍ୟ ସେଠି ଖାଇନି। ବହୁତ ବର୍ଷ ହେଲା ଖାଇନି।
ଭଲ ଟେଷ୍ଟ ଦିଏ କିନ୍ତୁ ଯୋଉ ଚାଟ ରେ ଯୋଉ ଗୋଟେ ଦହିବରାଟା ଦିଏ ସେଇଟା ଗୋଟେ ଇଏ।
ସେଇଟା ତ ଭଲ ଲାଗେନି ସତ କଥା।
ହୁଁ।
ଚାଟ ଚାଟ ଚାଟ ଜାଗାରେ ଦହିବରା କଣ ଟେଷ୍ଟ?
ହଁ କିନ୍ତୁ ତାର ମସଲା ଟା ଯୋଉ ଚାଟ ଟା ଭଲ ଲାଗେ। ମସଲା ପକେଇଥିବ ତା ସହ ଯେ ବାରମଜା ଏକା ପକେଇଥିବ। ମକା ପକେଇଥିବ।
ଛା ର ଲାଗ ଲାଗ ଭୁବନେଶ୍ଵର ଚାଟ କହିବାକୁ ଗଲା ବେଳକୁ ସହିଦ ନଗର ହିଁ କୁହାଯାଏ। ଉଁ ହଁ। ହୁଁ ବାକି ସବୁ ଜାଗାରେ ଗୋଟେ ଏବେ ମାନେ ଭଲ ମାନେ ଗୋଟେ ଗୋଟେ ଜାଗାରେ ଦଉଛନ୍ତି ଭଲ କିନ୍ତୁ ବେଷ୍ଟ କୁହାଯାଏ ଯେ ଚାଟ ମାନେ ବୁଝ ଚାଟ କହିଲେ ମାନେ ଶହିଦ୍ ନଗର ହିଁ ବୁଝାଏ ଭୁବନେଶର ରୂପାଲି ଛକ।
ହଁ।
ହ ହଁ ଏତ ହଉ ଭୁବନେଶ୍ଵରରେ ଦହିବରା କୁ ଟେଷ୍ଟ କରୁଛ।
ନା ଭୁବନେଶ୍ୱ ମତେ କଟକ ଦହିବରା ହିଁ ଭଲ ଲାଗେ ଭୁବନେଶ୍ଵର ଦହିବରା ଯୋଉ କନ୍ ତ ସସ ପକେଇକି ଦିଅନ୍ତି।
ହୁଁ କଟକର ଯିଏ ଝିଅ ହେଇଥିବ ତମେ କଟକ ଝିଅ ନା। ସେଥିଲାଗି ତମକୁ ଭୁବନେଶ୍ୱର ଦହିବରା ଭଲ ଲାଗିବ ହିଁ ନାଇଁ ଏଟା ସତ କଥା ହଁ। ଯୋଉମାନେ କଟକ ର ଲୋକ ସେମାନଙ୍କୁ ଭୁବନେଶ୍ଵର ଦହିବରା ଜମା ଭଲ ଲାଗିବନି।
ହୁଁ।
ଅଛି ଭୁବନେଶ୍ୱର ଗୋଟେ ଗୋଟେ ଜାଗାରେ ଅଛି ଭଲ ଦହିବରା‌। ଯୋଉଟା ଯୋଉ ଜାଗା ପାଇଁ ନା ମାନେ ଦହିିବରା ଟା କଟକ ହିଁ ଫେମସ ତ କ କଟକରେ ଯେମିତି ଲାଗିବ ଭୁବନେଶ୍ୱର କ ସେମିତି ଲାଗିବ କି?
ଅ
କିଛି ତ ଗୋଟେ ଡିଫରେଣ୍ଟ ହବ ନା?
ହଁ।
ଆପଣ ଦହିବରା ଖାଆନ୍ତି? ହୁଁ। ଆଉ ଭୁବନେଶ୍ବର ଦହିବରା ହଁ ସବୁ ଜାଗା ନୁହେଁ ଯୋଉଠି ଯୋଉଠି ମୁ ଟେଷ୍ଟ କରିଛି ସେଠି ଆଉ ହେଲା ରୋଲ କୋଉଠି ଖାଇଛନ୍ତି?
କେବିୟର୍ ରୋଲ୍ ଗୋଟେ ଦିଏ।
କୋଉ ଜାଗା କହିଲ?
ଜାଗା ଜାନିନି ମୁଁ ଅନଲାଇନ ରୁ ମଗେଇଥିଲି ଅର୍ଡର କରିଥିଲି। କେବିୟର ରୋଲ ବଢିଆ ଦିଏ ଶୁଣିଛି ମୁଁ।
ଉଁ କେଶରୀ ଟକେଇଛି ପକେଇ ସେଇଟା ମତେ ବହୁତ ଭଲ ଲାଗୁଛି। ସେଟା ହିଁ ବହୁତ ଫେମସ ରୋଲ ଭିତରେ।
ଆଉ ଗୋଟେ ଶହଦି ନଗର ପାଖେ ଦହିବରା ଗୋଟେ ଭଲ ବିଏମସି ମଲ୍ ପାଖରେ। ଗୋଟେ ଦହିବରା ଦଉଛି ସେ ଦହିବରା ଟିକେ ଟେଷ୍ଟ ହଁ ଆଜ୍ଞା।
କି ମଲ ନା ସେଟା ଏଇଟା ଆମର ଉ
ଲିଙ୍ଗରାଜ ହଁ ଲିଙ୍ଗରାଜ ଲସି।
ଲିଙ୍ଗରାଜ ଲିଙ୍ଗରାଜ ଲସି ଟା ରୂପାଲି ସ୍କ୍ୱାରେ ପାଖରେ।
ହଁ ତାହେଲେ
ତାହେଲେ ସେଇଠି ଆଛା ନା ମୁଁ ସେଠି ଟେଷ୍ଟ କରିନି ଓପିଟିସି ସାମ୍ନା ଓପିଟିଶିଲ ଗେଟ୍ ର ସାମ୍ନା ଗୋଟେ ଦହିବରା ଦଉଛି ସେ ଭଲ ଦିଏ ଯା ସେଠା ମୁଁ ଟେଷ୍ଟ କରିଛି।
ନା ନା ଏଇ ଦହିବରା ଟା ବି ବଢିଆ ଲାଗେ। ଶହଦି ନଗର ଗଲା ବେଳକୁ ନାଇଁ ଶହଦି ନଗର ରେ ତ।
ଆଛା ଏଟା ରୁପାଲି ସ୍କୋୟାର ତ ସେ ଯୋଉ ଲିଙ୍ଗରାଜ ଲସି ସେଇଠି ହେଇଥିବ ବୋଧେ? ଆଛା
ସେବ ଜାଗା ବହୁତ ଭିଡ ଥାଏ ନା।
ହୁଁ ସେଟା ମେନ୍ ଭୁବନେଶ୍ଵରର ହାଟ।
ହଁ ଅଧା ଲୋକ ଯାଇ ସେଠି ବହୁତ ଭିଡ ବହୁତ ଟ୍ରାଫିକି ଯିବାକୁ ପୁରା ଘଣ୍ଟା ଲାଗିଯାଏ।
ଭୁବନେଶ୍ଵର ହାର୍ଟ କହିଲେ ମାନେ ରାଜମହଲ ରୁ ଆମର ବାଣୀ ବିହାର ପର୍ଯ୍ୟନ୍ତ ବୁଝାଏ।
ହଁ।
ଆଉ କଣ ରହିଲା ଖାଇବା ଜାଗା? ତମର ଭେଜସ୍‌ ଆଇଟମ୍, ମାନେ ଭେଜ।
ଭେଜ୍‌ ଆଇଟମ୍ ଏଠି ଏତେ ନାହିଁ। ଯାହା କହିଲେ ମନ୍ଦିରର ପ୍ରସାଦ।
ଅଛି, ଅଛି। ଭେଜ୍‌ ତ ଗୋଟେ, ଗୋଟେ ହେଲା ନ ତାଲା ପାଖରେ ଯୋଉ ପେଟ୍ରୋଲ ପମ୍ପ ଅଛି, ପେଟ୍ରୋଲ ପମ୍ପ ସାଇଡ୍‌ରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି। ସେଇଟା ଆଗୁରୁ ଭଲ ଦଉଥିଲା, ଏବେ ଆଉ ଟେଷ୍ଟ ଟିକେ-ଏ ଆଗ ଭଳିଆ ନାହିଁ। ଆଉ ଗୋଟେ ଅଛି ଭେଜ୍‌ ର ଖାଇବା ମ୍ୟାକ୍ସ ସୋରୁମ୍, ରାଜମହଲ
ଆଚ୍ଛା।
ମ୍ୟାକ୍ସ ସୋରୁମ୍ ର ସାଇଟ ଗଳିରେ, ଗୋଟେ ଛୋଟ ଦୋକାନଟେ। ନା ଟା ପର୍ଟିକୁଲାର ମନେ ପଡୁନି, ସେ ଦୋକାନ ହଁ, ସେ ବଢ଼ିଆ ଖାଇବା ଦିଏ, ମ୍ୟାକ୍ସର ସାଇଡ୍‌ ଗଳିରେ। ଟେ, ଆ-ଆ ଦୋକାନ ନାଁ ଟା ମନେ ପଡୁନି, ପଚାରିଦେଲେ ସମସ୍ତେ ଜାଣିଚନ୍ତି, ଯେ ସେ ଦୋକାନ ଟା ବହୁତ ଫେମସ୍‌। ଭଲ ଦିଏ ଖାଇବା। କିନ୍ତୁ ଅରୁଆ ଆଉ, ମାନେ ଯଦି ଜଣେ ଉଷୁନା ଖାଇବା ପାଇଁ ଚାହୁଁଥିବ ଉଷୁନା ଭାତ ତାହେଲେ ସେଠି ସେଟା ଆଭେଲେବଲ ନାହିଁ, ବାକି ସବୁ ଆଇଟମ୍ ଠିକ୍, ମାନେ ଭଲ ଅଛି, ରୁଟି ବି।
ଓ ହୋ। ମୁଁ କେବେ ଭେଜ୍‌ ବାଲା ଭାତ ଟେଷ୍ଟ କରିନି।
ହଁ, ମୁଁ ନନଭେଜ୍‌ ଖାୟା ଲୋକ ନା।
ହଁ, ଆଉ ଏଠି ଭଲ ଭେଜ୍‌ ବିରିୟାନୀ କୋଉଠି ଦିଏ?
ଭେଜ୍‌ ବିରିୟାନୀ-ଇ ମୁଁ କେବେ କୋଉଠି ଟେଷ୍ଟ କରିନି। କୋଉଠି ଭଲ ଦିଏ?
ଭେଜ୍‌ ବିରିୟାନୀ ଟା ମାନେ ପୁରା ଟେଷ୍ଟ ବାଲା ଭେଜ୍‌ ବିରିୟାନୀ ମାନେ ପୁରା ସେମତି ଗୋଟେ ବାସ୍ନା ଆସୁଥିବ, ସେ ବାଲା ଭେଜ୍‌ ବିରିୟାନୀ ମିଳିବା ବହୁତ କଷ୍ଟ।
ଭେଜ୍‌ ହଉ କି ନନଭେଜ୍‌ ହଉ ସେ ବାଲା ବିରିୟାନୀ ଇଏ କରିବା ବହୁତ କଷ୍ଟ।
ମୁଁ କେବେ ଭେଜ୍‌ ବିରିୟାନୀ କୋଉଠି ବନତେ, ଜାଣିନି।
ମୁଁ ଟିକେ ଏତେ ବିରିୟାନୀ ପ୍ରେମୀ ନୁହେଁ ନା, ମତେ ଆକଚୁଆଲି ବିରିୟାନୀଟା ଜଣା ନାହିଁ।
ଆପଣଙ୍କୁ କଣ ଭଲ ଲାଗେ ଖାଇବାକୁ?
ମୋର ଫେଭରେଟ୍ ଖାଇବାକୁ କହିବାକୁ ଗଲେ, ମସରୁମ୍ ସଲ୍ଟ ଆଣ୍ଡ ପେପର।
ଆଚ୍ଛା, ଚ୍ଛା, ଚ୍ଛା।
ସେଇଟା ହିଁ ପସନ୍ଦ, ଆଉ ଯଦି କି କିଛି ଇଏ ଆଇଟମ୍ ଖାଇବାର ଅଛି, ମାନେ ସ୍ନାକସ୍‌ ଜିନିଷ। ତାହଲେ ରାମ ମନ୍ଦିର ସାଇଡ଼ରେ ଯୋଉ ଖାଓ ଗଳି ଅଛି, ଫୁଡ଼ କୋର୍ଟ ଗୁଡ଼ାକ ଅଛି। ସେଠିକି ଯିବ, ସେଠି ଭଲ ଖାଇବା ଦିଏ।
ଅଚ୍ଛା।
ଆଗ ଅପେକ୍ଷା ପ୍ରାଇସ୍ ଟିକେ ବଢ଼ି ଗଲାଣି, କିନ୍ତୁ ଖାଇବା ମୋତେ ଟିକେ ସେଠି ବହୁତ ଭଲ ଲା
ଏବେ ତ ସବୁ ଖାଇବାର ପ୍ରାଇସ୍ ବଢ଼ିଗଲାଣି।
ହୁଁ। ଭଲ ଦିଏ ସେଠି ମତେ ସେଇ
ଆଛା ଯୋଉ ସେଇଟାକୁ ସହିଦ ନଗରର ଖାଉ ଗଲି ବୋଲି ଯୋଉ କହନ୍ତି ତ।
ହଁ ସହିଦନଗର ଖାଓ ଗଳ ଟା ଅଲଗା ଅଛି, ଫାଇନଗର ଖାଓଗଳି ଟା ଆମର ଯୋଉ ଅ ରମା ଦେବୀ କଲେଜ ସାମ୍ନା। ହେଲା ସେଇଟା ଆଉ ତା ସାରଟ ଟା ଯୋଉ ଚାଟ୍ ହେଲା। କିନ୍ତୁ ଆମର ଆଉ ରାମ ମନ୍ଦିର ପାଖରେ ବି ଗୋଟେ ଖାଉଗଳି ଅଛି। ରାମ ମନ୍ଦିର ସା ଜଷ୍ଟ ସାଇଡ ଗଳିରେ, ଆଚାର୍ଯ୍ୟ ବିହାରକୁ ରୋଡ କୁ ବାହାରିବା ପାଇଁ ଯୋଉ ବାଟ ଅଛି।
ସେଇଠି ମୁଁ ଥରେ ଖାଇଥିଲି ପୁରୀ ବୁଟ ଦରକାରୀ। ଏତେ ଟେଷ୍ଟ ନଥିଲା ସେଇଟା ହଉଛି ବିନା ପିଆଜ ରଶୁଣ ର ପୁରୀ ଆଉ ବୁଟ ତରକାରୀ ଥିଲା।
ନା ନା ରାମ ମନ୍ଦିର ପା ଖରେ ଯୋଉଟା ଅଛି ସେଇଟା ନୁହଁ ରାମ ମନ୍ଦିର ଗଳି ସାଇଡରେ ଯୋଉଟା ଅଛି ରାମ ମନ୍ଦିର ଗଳି ସାଇଟ ରେ ରାଇଟ ସାଇଟ ରେ ଗୋଟେ ଫୁଡ୍ କୋର୍ଟ ଅଛି ଏମତି ଜଷ୍ଟ ଏଣ୍ଟ୍ରି କଲ ହଁ ରାମ ମନ୍ଦିର ଟ୍ର ଫିକ ରୁ ଆଗକୁ ଗଲା ବେଳକୁ ରାଇଟ୍ ସାଇଟ ରେ ଗୋଟେ ଅଛି ଖାଉ ଖଳି ଫୁଡ୍ କୋର୍ଟ ପଡିଥିବ ସେ ଭଲ ଦିଏ।
ଚାରିଆଡେ ଭଲ ଭଲ ଜାଗା ଅଛି ଖାଇବା ପାଇଁ ହଁ ବାସ୍ ଯାଇକି ଖାଇପାଇଲେ ହେଲା ଆଉ
ହଁ ହଉ ଠିକ ଅଛି ରଖୁଛି କେତେବେଳେ ଫ୍ରି ହେଲେ କଥା ହେବା ଆଉ।
ଓହୋ ରଖୁଛି।
ହଁ ହଁ। ହ